କଣ କରୁଚ?
ମୁଁ ଏଇ ବାଡିଆଡେ ବସିକି ପବନ ଖାଉଛୁ ଆଉ।
ଉଁ ହୁଁ ଆଉ ଖିଆପିଆ କଣ କରିଥିଲ?
ଖାଇଥିଲି ଖରା ବେଳେ ଆଉ ତମେ କଣ ଖାଇଚ?
ମୁ ଵି ସେଇ ଖଲାବେଳେ ଭାତ ଭଜା ଡାଲି ତରକାରୀ ଏମିତି ଖାଇଥିଲି।
ହୁଁ ହୁଁ ଆଛା ତମକୁ ଖେଳିବାକୁ ଭଲ ଲାଗେ ନା?
ହୁଁ ଖେଳିବାକୁ ଭଲ ଲାଗେ?
ହଉ ହଉ।
ଯୋଉ ଜାଣିଚ ଆମ ମାନେ ଆମ ଗାଁ ରେ ଯୋଉ ରଜ ହୁଏ। ରଜରେ ଆମର କିଛି ଖେଳ ପ୍ରତିଯୋଗିତା ହୁଏ ମୁଁ ଗୋଟେ କଥା ତମକୁ ପଚାରିବି?
ହଁ କହୁନ।
ହଉଚି କି ଯୋଉ କ୍ରୀଡା କହିଲେ ମାନେ ମାନେ ଖେଳ କହିଲେ ଆମେ କଣ ବୁଝୁ?
ଖେଳ କହିଲେ ଖେଳ କହିଲେ ହଉଚି ଖେଳ ହଉଚି ଗୋଟେ ଶାରୀରିକ କ ମାନସିକ କାର୍ଯ୍ୟକଳାପ ଠିକି ଅଛି ଯାହା ଗୋଟେ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଚାଲେ। ଏହା ଦ୍ଵାରା କଣ ହୁଏନା ଆମ ଶରୀର ଟା ସୁସ୍ଥ ରହେ ଆଉ ମନ ଟା ଆମର ସତେଜ ରହେ।
ଆଉ ଆମକୁ ଶୃଙ୍ଖଳା ସେ ଶିଖାଏ ଶୃଙ୍ଖଳା ଶିଖାଏ ଆମେ କିପରି ଖେଳଟାକୁ ଠିକ୍ ଭାବରେ କରିପାରିବା। ତା ସହିତ ଆମର ଧୈର୍ଯ୍ୟ ବି ରହେ ବେଳେବେଳେ ଆମେ ହାରିଯାନ୍ତି ବେଳେବେଳେ ଆମେ ଜିତିଯାଆନ୍ତି କିନ୍ତୁ ଯେତେବେଳେ ଆମେ ହାରି ଯାଉଛନ୍ତି ତାକୁ ଆମେ କେବେ ଧୈର୍ଯ୍ୟହୀନ ହେଇପାରିବ ହବାନି ବରଂ ମାନେ ଆମେ କଣ ଜିତିବାକୁ ଚେଷ୍ଟା କରିବା।
ହଁ ଖେଳର ଗୋଟେ ହୁଁ ମାନେ ଖେଳ ଗୋଟେ ଇଏ ର ଆଜି ଆମେ କେମିତି ତା ଧେରେ ଭାଗ ନବା ହାରିବା ଜିତିବାଟି ଆମେ
ହଁ ସହଯୋଗ ସହଯୋଗିତା ଭାଗ ମନରେ ଭାବ ମନରେ ଆସେ ଆଉ ମେ କୃତ ନବାର ଗୁଣା ବଢେ ଆଚ୍ଛା ଆଚ୍ଛା ତମେ କହିଲ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ଵ କଣ?
ହଁ କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଜୀବନରେ ଶାରୀରିକ ମାନସିକ ବିକାଶ ର ସାହୟତ ହୁଏ। ମାନେ କଣ କହିଲ ଖେଳିବା ଦ୍ଵାରା କଣ ହବ ଶରୀର ମାନେ ରକ୍ତ ଚଳ ଚଳଚଞ୍ଚଳ ହେବ। ଯାହା ଫଳରେ କଣ ମାନେ ସିଏ କଣ ସୁସ୍ଥ ରହିବେ ହେଲା ଏହା ଦ୍ଵାରା ସେମାନଙ୍କ ମଧ୍ୟରେ କଣ ହବ ନା ଆତ୍ମବିଶ୍ଵାସ ଏକାଗ୍ରତା ଶୃଙ୍ଖଳତା ସୃଷ୍ଟି କରିବ ସେମାନେ ଖେଳିବା ଦ୍ଵାରା କଣ ଗୋଟେ ଏକତା ହେଲା ଏକତାର ଅର୍ଥ କଣ ସେମାନେ ବୁଝିବେ ବୁଝିଲେ ତାପରେ ପଢା ଶୁଣା ସହି ତ କ୍ରୀଡାରେ ଭାଗ ନେଲେ ସମଗ୍ର ବ୍ୟକ୍ତିର ବିକାଶ ହବ ତାମାନେ କଣ ସେମାନେ ଖାଲି ପାଠ ପଢାରେ ଆମର ଆଉ କି ଛି ନଥାଏ ତା ସହିତ କଣ ଆମର ଖେଳ ବି କିଛି ଭାଗ ରହିବା ନିହାତି ଆବଶ୍ୟକ ରହିଛି କାରଣ ତା ଦ୍ଵାରା ଆମର ଶରୀର ଠିକ ଠାକ ରୁହେ ଆମ ମନ ଭିତରେ ଗୋଟେ ଜାଗ୍ରତ ସୃଷ୍ଟି ହୁଏ ଗୋଟେ ଏକାଗ ଏକା ଏକତା ବୋଲି ଗୋଟେ କଣ ଜାଣିହୁଏ କି ଆମେ ଏକତା ଗୋଟେ ରହିଲେ କି ଆମେ ଏଇଟାକୁ ଆମେ କରିପାରିବା ଦେଖିବା ଗୋଟେ ଜିନିଷ ଯେତେବେଳେ ଗୋଟେ ବିଡା ଗୋଟେ କାଠି ନବା ତାକୁ ଯେତେ ସହଜରେ ଭାଙ୍ଗି ହବନି ଗୋଟେ କାଟି ସହଜରେ ଭାଙ୍ଗି ହେଇଯିବ ନା? ତ ସେଇଆ ଯଦି ଆମେ କତା ରହିବା ତାହେଲେ କଣ୍ଟା ଟା ସହଜରେ ଭାଙ୍ଗିହବ ସେଟା ଗୋଟେ ଖେଳରୁ ଗୋଟେ ଯୋଉ ଯେତେବେଳେ ଗୋଟେ ଆମେ କରନ୍ତି ଗୋଟେ ଟିମ କରନ୍ତି ସେଠୁ କଣ ସେମାନେ ଜାଣିପାରନ୍ତି ଏକତା କଣ ଏସବୁ ଜାଣିପାରନ୍ତି। ହଁ ମୁଁ ଗୋଟେ କୋଶ୍ଚିନ୍ ତମକୁ ପଚାରି ପାରିବି କି?
ହଁ କହୁନ।
ଯୋଉ ମ-ମ
ହାଲୋ କୁହ।
କ୍ରୀଡ଼ା ଟା କହିଲ କେମତି ଆମ ଦେହ କେମିତି ରକ୍ଷା କଲା ଯେ ହଁ ମୁଁ ବୁଝିଲି ତାହା ଏକାଗ୍ରତା ହେଲା କି କେମିତି ମ-ମ କନ୍ତ ଶିଶୁ ମନରେ କଣ ସବୁ ସୃଷ୍ଟି ହେଲା ସେଇଟା ତ ବୁଝିପାରିଲି କିନ୍ତୁ ଆମ ସ୍ଵାସ୍ଥ୍ୟ ରକ୍ଷା କଣ କଣ ସେଇଟା କରେ କହିଲ।
ଆଚ୍ଛା ଦେଖ ଦେଖ ଆମେ ଯେତେବେଳେ ନିୟମିତ କ୍ରୀଡ଼ା କରିବା ଆମ ଶରୀର ଟା କଣ ସୁସ୍ଥ ଆଉ ସବଳ ରହିବ। ଆମ ରକ୍ତ ସଞ୍ଚାଳନ ବଢିବ। ଆମ ହୃଦୟ ସୁସ୍ଥ ରହିବ ଯୋଉ ହୃ ହୃଦଘାତ ଯୋଉଟା ହଉଛି ସେଇଟା ଆମକୁ ହବନି। ଆମ ରୋ ରୋଗ ପ୍ରତି ପ୍ରତିବୋଧକ ଶକ୍ତି ବଢିବ ଆଉ ଆମ ଜୀବନ ଟା କଣ ହବ ଗୋଟେ ଭଲରେ ଚାଲିବ ଯେତେବେଳେ ଆମକୁ କିଛି ରୋଗ ନଥିବ ଆମର ଶାରୀରିକ ଯନ୍ତ୍ରଣା ନଥିବ କାରଣ ଏବେ ଦେଖିବ ଯୋଉ କାରଣ ସେଟା ଗୋଟେ ବ୍ୟାୟାମ ଏକ ପ୍ରକାର ବ୍ୟାୟାମ କହିଲେ କିଛି ଅ
କାରଣ ଯେହେତୁ ଆମର ଦେହ ହାତ ସବୁ ମାନେ କାର୍ଯ୍ୟ କରିଥାଏ ତ ସେଇଟା ଗୋଟେ ପ୍ରକାର ବାୟାମ ବି ହଉଛି।
ତ ସେଟା ଗୋଟେ ପ୍ରକାର ବ୍ୟାୟାମ ଯେହେତୁ ସେଇଟା ଗୋଟେ ପ୍ରକାର ବ୍ୟାୟାମ ଆଜିକାଲି ଦେଖୁଥିବ ସବୁ ମେସିନ ଯେହେତୁ ଆସିଗଲାଣି ଲୋକ ଲୋକମାନେ ଆଉ କିଛି କାମ କରିବାକୁ ପସନ୍ଦ କରୁନାହାନ୍ତି ଯାହା ଫଳରେ କି ସେମାନଙ୍କର ଆଣ୍ଠୁ ଗଣ୍ଠି ବାହାରୁଛି କି ବି ବି ତାଙ୍କର ରୋଗ ପ୍ରତିରୋଧକ। ଶକ୍ତି କମି ଯାଉଛି ସେମାନେ କାର୍ଯ୍ୟ କରିବାକୁ ହିଁ ପସନ୍ଦ କରୁନାହାନ୍ତି। କିନ୍ତୁ ଯେତେବେଳେ ଆମେ ଗୋଟେ ଖେଳଟେ- - ଖେଳନ୍ତି ଆମର ବ୍ୟାୟାମ ହେବା ସହିତ ଆମର ରକ୍ତ ସଞ୍ଚାଳନ ବଢେ, ଆମର ଦେହ ଦେହରୁ ଝାଳ ବାହାରିଲେ ଆମର ଅଧିକାଂଶ ରୋଗ ସେଥିରେ ପଳାଏ ଆମକୁ ହୃଦ୍ଘାତ ହେବାର ସମ୍ଭାବନା ବି ନଥାଏ। ତେଣୁ ଖେଳଟା ଆମ ଜୀବନରେ ନିହାତି ଦରକାର। ଆମ ଜୀବନକୁ ଗୋଟେ ସୁସ୍ଥ ଜୀବନ କରିଆ ପାଇଁ ଖେଳର ନିହାତି ଆବଶ୍ୟକ ରହିଛି।
ଏ ଯୋଉ ଖେଳୁଚନ୍ତି ଆମର ସବୁବେଳେ ସବୁ ଛୁଆ ମାନେ ବି ପୁରା ପାଗଳ ତାକୁ ଦେଖିବା ପାଇଁ। ଯ କ୍ରିକେଟ ଖେଳୁଚନ୍ତି ହେଲିକି। ସେ କ୍ରିକେଟ ବିଷୟରେ କଣ ଖେଳ ସହିତ ସମ୍ଭବ ତା ଦେହରେ ଖଲେ କଣ ହବ କଣ ନାହିଁ ସେଇଟା କିଛି କହିପାରିବ? କ୍ରିକେଟ ହେଲା ହକି ହେଲା ମାନେ ସବୁ ସେଗୁଡା କଣ କହିପାରିବ?
ଦେଖ- - କ୍ରିକେଟଟା ହଉଚି ମାନେ ବହୁତ ଲୋକପ୍ରିୟ ବିଶ୍ଵର ଲୋକପ୍ରିୟ ଖେଳ ଭିତରେ କ୍ରି - - କେତା ଆକେ। ସମସ୍ତଙ୍କ ଘରେ କ୍ରିକେଟ ର ଦିବାନ ହେଲା ସେଟା ହଉଚି ଗୋଟେ ଲୋ - - ଲୋକପ୍ରିୟ ଖେଳ ଦିଟା ଦଳ ଭିତରେ ଖେଳ ହୁଏ। ଏ ଜଣେ ଗୋଟେ ଦଳ ବ୍ୟାଟ ବ୍ୟାଟିଂ କରେ ଆଉ ଗୋଟେ ଦଳ- - ବୋଲିଂ କରେ ତାପରେ ସେଟା ପୁଣି ଚେଞ୍ଜ ହୁଏ। ତାପରେ ହଉଚି ମାନେ ସେମାନଙ୍କ ଭିତରୁ ଯିଏ ଜିତୁ ବା ହାରୁ ସେଥିରେ ଗୋଟେ ଭଲ ଏକତା ଦେଖାଯାଏ। ଏକଥା ମାନେ ମାନେ ଗୋଟେ ଦଳ ଭିତରେ ସେମାନଙ୍କ ଭିତରେ ଏକତା ଥାଏ। ଏକତା ବଳରେ ହିଁ ଆମେ ଜିତି ପାରିବା ଯେମି- - ଏବେ କଥା ହଉଥିଲେ ଆଉ - - ମାନେ ଆମର ଯୋଉ ଦେଶର ଖେଳାଳି ସବୁ ଅଛନ୍ତି ସେମାନେ କଣ କରଛନ୍ତି ନା ଆମ - - କ୍ରିକେଟ ସହିତ ଆମ ଦେଶର କୌରବ ଆଣୁଛନ୍ତି। ସେମାନେ ଆମ ଦେଶକୁ ନେଇକି ବାହାରେ ପରିଚିତ କରାଉଛନ୍ତି। ତ କ୍ରିକେଟ ଖେଳ ହଉଚି ଏମିତି, ତମେ ହକି ବିଷୟରେ କଣ ଜାଣିଚ ମତେ ଟିକେ କହିଲ?
ଆମେ ଯେତେବେଳେ ଛୁ ଛୁଆ ବେଳେ ପାଠ ପଢୁ ଆମକୁୁ ପଚାରନ୍ତି ନା। ଆମ ଜାତୀୟ ପଶୁ କଣ? ଜାତୀୟ ପକ୍ଷୀ କଣ, ସବୁ ଜାଣିଚ? ତ ଯଦି କଣ କହନ୍ତି ଜାତୀୟ ଖେଳ ଆମେ ଶୁଣିଚନ୍ତି ଆମେ କୁହନ୍ତି କଣ ହକି। ହେଲା। ଆମର ହକି ହଉଚି ଭାରତର ଦୀର୍ଘ ଦନ ଧରି ଲୋକପ୍ରିୟ ଖେଳରୁପେ ପରିଚିତ। ମାନେ ଆମର ବହୁତ କ ଲୋକମାନେ ହକି ଖେଳି ଆସୁଚନ୍ତି। ଭାରତୀୟ ହକି ଦଳରେ ଅନେକ ଅଲମ୍ପିକ୍ ସ୍ଵର୍ଣ୍ଣ ପଦକ ଜିତି ଚନ୍ତି। ମାନେ ତମେ ଯେମିତି କହିଲ କି? କ୍ରିକେଟ୍ ପାଇଁ ବାହାରେ ଯାଇଁ ଖେଳୁଚନ୍ତି। ଯାହା ଫଳରେ ଆମ ଦେଶର ନାମ ଗୌରବ ପରିଚିତ ହଉଚି। ବୁଝିଲ କି? ସେମିତିରେ କଣ ଭାର ତ ହକି ଦଳନ ମାନେ ଅଲମ୍ପିକ ସ୍ଵର୍ଣପଦ ଜିତି ଚନ୍ତି, ବହୁତ ବଡ ସ୍ଵର୍ଣ୍ଣପଦ ଜଡିଚନ୍ତି। ଏହି ଐତିହାସିକ ସଫଳତା ହକିକୁୁ ମାନେ କଣ କହିଲ ଭାରତର ଗୌରବମୟ ଖେଳ ଭାବେ ପରିଚିତ କରାଯାଇଛି। ମାନେ ତମକୁ ଯେମିତି କହିଲେନି ଜାତୀୟ ଖେଳ କଣ? ହକି କହିଲେ ତ ସେଇୟା ମାନେ ହକି ଖବର କଣ? ଗୋଟେ ଗୌରବ ଖେଳ ଭାବେ ପରିଚିତ କରାଯାଇଛି। ତମେ ଯେମିତି କହିଲ କି କ୍ରିର୍ଟରେ ଦିଟା ଟିମ୍ କରି ଖେଳନ୍ତି। ବୁଝିଲ ସେଟା ସେମତି ଦି ଟ୍ଟା ଏପଟେ ଗୋଟେ ଦଳ ସେପଟ ଗୋଟେ ଦଳ ହେଇଯାଏ, ସେଥିରେ ବି ସେମିତି ଖେଳ ହେଇଯାଇଥାଏ। କଁ କହିଲେ?
ଆଚ୍ଛା, ହଁ କୁଅ।
ଉଁ ମୁଁ କହିବି କି ଯୋଉ ଆମେ ସବୁ କଥା ହେଲେ ଏତିକ ସବୁ ମୁଁ ଶୁଣିଚି ବି ମୋ ବା ଏଠାରେ ଆମ ବହିରେ ବି ପଢିଚି ଗୋଟେ ଅଲମ୍ପିକ୍ ଖେଳ ହୁଏ।
ହଁ।
ଓ ତାଥିରେ ପାଂସଟା କଲର ଥାଏ, ଏମିତି ଗୋଟେ ଅଲମ୍ପିକ୍ ଖେଳ ହୁଏ। ଆଉ ଅଲମ୍ପିକ୍ ଖେଳ ଟା କଣ ତମେ କିଛି ଜାଣିଛ କି ସେ ବିଷୟରେ?
ଆଚ୍ଛା, ଦେଖ ଅଲମ୍ପିକ୍ ହଉଚି ଗୋଟେ ବିଶ୍ଵର ସର୍ବବୃହତ୍ କ୍ରୀଡ଼ା ପ୍ରତିଯୋଗିତା। ମାନେ ବୋହୁତ୍ ସାରା ଖେଳକୁ ନେଇକି ଏଇ ପ୍ରତିଯୋଗିତା ଟା ହୁଏ। ହେଲା ଠିକ୍ ଅଛି, ଏଇଟା କଣ କରେ ନା ମାନେ ବିଭିନ୍ନ ଦେଶର ଖେଳାଳି ମାନେ ଏଥିରେ ଭାଗ ନିଅନ୍ତି। କିଏ ନିଜର ଦକ୍ଷତା ପ୍ରଦର୍ଶନ କରନ୍ତି, କି କୋଉ ଖେଳରେ ମାହିର୍। କିଏ ଚେସ୍ ରେ ମାଇଲ୍, କିଏ ଭଲ? ଆଉ ଜାବ୍ଲିଙ୍ଗ୍ ଥ୍ରୋ କରିପାରେ। କିଏ ଭଲ ପେଣ୍ଡୁ ଫୋପାଡି ପାରେ। ହେଲା ଏ ସବୁ ଦକ୍ଷତା ସେମାନଙ୍କର ପଦ ମାନେ ପ୍ରଦର୍ଶନ କରିଥାନ୍ତିି, ଯାହା ହୁଏ ନା ମାନେ ବିଶ୍ଵର ବିଭିନ୍ନ ଦେଶ୍ ସବୁ ଅଂସରେ ଗୋଟେ ଭ୍ରାତୃତ୍ୱ ଭାବ। ଆଉ ଗୋଟେ ଶାନ୍ତି ପ୍ରତିଷ୍ଠା ହବା ସହିତ ଗୋଟେ ଶାନ୍ତିର ବାତ୍ ବାର୍ତ୍ତା ଦିଏ। ଚ ଆମେ ସମସ୍ତେ ଅଲଗା ଅଲଗା ଭେଶ, ଅଲଗା ଅଲଗା ଧର୍ମ, ଅଲଗା ଅଲଗା ଜାତି ଅଲଗା ଅଲଗା ଜାଗାରୁ ଆସିଲେ ମଧ୍ୟ ଆମ ଭିତରେ ଗୋଟେ ଏକତା ଅଛି। ଆମେ ଶାନ୍ ସାନ୍ତି ଭାବରେ ସ କ୍ରୀଡ଼ା ଟାକୁ ସମ୍ପୂର୍ଣ୍ଣ କରିକି ଆମ ଭିତରେ ଥିବା ଶୃଙ୍ଖଳା ଟାକୁ ଆମେ ପ୍ରଦର୍ଶନ କରିପାରିବା।
ଆଚ୍ଛା କହିଲ, କ୍ରୀଡ଼ା କେମିତି ଜାତୀୟ
ତମେ ଯୋଉ କଥା କହିଲ ଏବେ ସବୁ ଶାନ୍ତି ଏ ସବୁ ଯୋଉ ସବୁ କଥା କହିଲ। ତମେ ଜାଣିଚ ଆମ ମାନେ ଏଇଟା ଯୋଉ ଶାନ୍ତି ଆମେ ସବୁ ଏମିତି ଖେଳିବା ଦ୍ଵାରା କଣ ହେଇଥାଏ? ଜାତୀୟର ଶ କଥା ବୃଦ୍ଧି ହେଇଥାଏ, ମାନେ କଣ କହିଲ? ଯେତେବେଳେ ଆମେ ଗୋଟେ ଅଲମ୍ପିକ୍ କ୍ରୀଡା ପ୍ରତିଯୋଗିତା ଆମେ ଗୋଟେ ଆୟୋଜନ କଲେ ଏଠି ହେଲା ତେଣୁ କଣ ବିଭିନ୍ନ ଦେଶର ଲୋକ ଅବସ୍ୟ ଆସିଲେ। ମାନେ କଣ ଆମେ ଯୋଉ କହୁଚନ୍ତି, ଜା ଜାତି ଧର୍ମ ବର୍ଣ୍ଣ ସବୁ ଦେଖୁଥିଲେ ଏବେ ବି ପ୍ରାୟ ଆମ ଏତେ ଆମେ ଆଗକୁ ଆସିଲାପରେ ବି ମାନେ ଆମେ ତଥା ବିଜ୍ଞାନ ଏତେ ଆଗକୁ ଆସିଲା ପରେ ବି ଆମେ ଜାତି ଧର୍ମ ସବୁ ଦେଖୁଛନ୍ତି। କିନ୍ତୁ କ୍ରୀଡାରେ କଣ ହେଇଥାଏ କହିଲ, କ୍ରୀଡାର ଜାତି ଧର୍ମ ଭାଷା ଭେଦଭାବ ଦୂର କରିବାକୁ ଲୋକମାନଙ୍କ କଣ ଏକତ୍ର କରାଯାଏ ତୁ ସମସ୍ତଙ୍କୁ ଏକାଠି କରାଯାଉଛି। ଖେଳ ସମୟରେ ସମସ୍ତ ଦଳ ଓ ଦେଶର ସଫଳତା ପାଇଁ ଏକାଠି କାମ କରୁଛନ୍ତି। ଏହା ଜା ରେ ଏକତାର ସୁଦୃଢ କରେ। ମାନେ କଣ କହିଲ ଆମେ ଏ ଧର ଅଲଗା ଦେଶ ହେଲା ସବୁ ଅଲଗା ଦେଶ କଣ ଗୋଟେ ଜାଗାକୁ ଆସିକି ଏକତ୍ରିତ ହେଲେ।
ଚା ସେମାନେ ସେମାନେ ତାଙ୍କ ଭାଷା ଜାଣିଲାେ କଣ ଜାଣିଲେ କିଛି ଆମକୁ ନୁହଁ ଜ୍ଞାନ ବି ଶିଖିବାକୁ ମିଳେ। ଭାଷା ସା ବିଷୟରେ। ଆମେ କଣ ଗୋଟେ ପ୍ରକାରରେ ଦି ପ୍ରକାର ଭାଷ ଶିଖିଥାନ୍ତି। ଯେତେବେଳେ ଆମେ ବିଭିନ୍ନ ଜଷ ସହିତ ଆ ମିଶି ଥାଉ। ବିଭିନ୍ନ ପ୍ରକାର ଭାଷା ଶିଖିଲୁ ସେଠି ଆମର ଜାତି ବନ ଶେଷ ହେଲା ତାପରେ କଣ ଆମେ ଏଠି ଗୋଟେ ଏକତ୍ର ଏକତ୍ର କଣ ଜାଣିପାରିଲେ ମାନେ ବିଭିନ୍ନ ଦେଶ ଭିତରେ ସମ୍ପର୍କ ଟାବି ଭଲ ଆସିଲା,, ବୁଝିଲ କି।
ଆଚ୍ଛା।
ମୁଁ କହିବି କି, ତମେ ତ ଭଲ କ୍ରିକେଟ ବିଷୟରେ ଭଲ କହିଲ। ମତେ ଫୁଟବଲ ଟା କହିବ କି କଣ? ଆଉ ଆମର ଯୋଉ, ଫୁଟବଲ ହେଲା। ଆଉ କ୍ରି ଯେତିକି ସବୁ ଖେଳ ହେଲା, ତାର ମନୋରଞ୍ଜନ ମାଧ୍ୟମ କି ମାନେ ଏତେ ମାଧ୍ୟମ କି ପରି ଆମେ କରିପାରୁ।
ଦେଖ ଫୁଟବଲ ଟା ବି ହଉଛି, ଗୋଟେ ବିଶ୍ଵର ଲୋକପ୍ରିୟ ଖେଳ। କ୍ରିକେଟ ପରେ। ଠିକ୍ ଅଛି। ଲୋକମାନେ ଫୁଟବଲ୍ ଦେଖିବାକୁ ବି ବହୁତ ଭଲ ପାଆନ୍ତି। ଏହା ମାନେ ଏହା ବି ସେମିତି ଦିଟା ଦଳ ଭିତରେ ଖେଳାଯାଏ। ଏଠାରେ ହାତର ବ୍ୟବହାର କରାଯାଏ। ନା ବଲ କୁ ଯେହେତୁ ଓ କ୍ରିକେଟ୍ ଟା କଣ ହାତରେ ମରାଯାଏ? କିନ୍ତୁ ଫୁଟବଲକୁୁ ଗୋଡରେ ମାରିକି ଖେଳାଯାଏ। ମାନେ ପାଦରେ ମାରିକି ତାକୁ ଗୋଲ ପୋଷ୍ଟରେ ଆମକୁ ପହଞ୍ଚେଇବାର ଅଛି। ଏହା ବି ଗୋଟେ ଶାରୀରିକ ଦକ୍ଷତା ଓ ଦଳଗତ ଭାବନାର ବୃଦ୍ଧି କରେ। ଯଦି ଦଳ ଭିତରେ ଠିକ ସେ ଏକତା ନଥିବ, ତାହେଲେ ଆମେ କେବେ ସେଟାକୁ ଜିତି ପାରିବା ନାହିଁ। ଦଳ ଭିତରେ ଏକତା ଥିବା ଦରକାର। ତାର ଆମର ଶାରୀରିକ ଦକ୍ଷତା ଥିବେ। ଆମେ ସେମିତି ବ୍ୟାୟାମ ପ୍ରତିଦିନ ବ୍ୟାୟାମ କରିକି ଆମ ଦେହକୁ ସେ ତିକି ଦୃଢ ରଖିବାକୁ ପଡିବ ଏଇ ଖେଳଟିକୁ ଖେଳିବା ପାଇଁ। ଠିକ ଅଛି। ଆଉ ଯେମିତି କହିବାକୁ ଏ କ୍ରୀଡ଼ା କେମିତି ମନୋରଞ୍ଜନ ର ମାଧ୍ୟମ?
ହୁଁ।
କ୍ରିଡା ଯେମିତି ମନୋରଞ୍ଜନର ମାଧ୍ୟମ ଯୋଉଟା କହିଲ କି ଦେଖ କେ କ୍ରୀଡ଼ା ଖେଳିବା ଦ୍ଵାରା ଖେଳ ଖେଳିବା ଦ୍ଵାରା ଖେଳାଳି ଆଉ ଯୋଉ ଦର୍ଶ ସକ ରହିଲେ ସମସ୍ତେ ସମସ୍ତଙ୍କୁ କଣ ହେଇଥାଏ? ସମସ୍ତଙ୍କୁ, ଉଭୟଙ୍କୁ ଆନନ୍ଦ ମିଳିଥାଏ। ହେଲା। ତ ସେଇ ଯୋଉ ଖେଳ ଟା ଦେଖିବା ହଉ, କିମ୍ବା ଖେଳଟା ଖେଳିବା ଦ୍ଵାରା ହଉ, ମନରେ ଯୋଉ ଚାପଟା ଥାଏ ସେଇଟା ଆମର ଓହୋ କମିଥାଏ, ଠିକ ଅଛି। ଆଉ ଆମ ଜୀବନରେ କଣ? ପୁଣି ଉତ୍ସାହ ଆଣିଥାଏ।।
ଇଏ ମନୋରଞ୍ଜନ ଗୋଟ ମାଧ୍ୟମରେ ଆମକୁ ଖୁସି ମିଳେ। ସେମିତି ମାନେ ଚାପ କମିଯାଇ ଖେଳ ଫେଳ ଦେଖିଲି ଆଉ।
ହଁ, ହଁ ଏହା ଗୋଟେ ଉତ୍ସାହ ଆମ ମନରେ ଖୁସି ଆଣିକି ଦିଏ। ଯିଏ ଖେଳେ ତାକୁ ବି ଆନନ୍ଦ ଲାଗେ। ଯିଏ ଦେଖେ ତାକୁ ବି ଆନନ୍ଦ, ଦେଖିଥିବେ ଷ୍ଟାଡିୟମ ପୁରା ଫୁଲ ହେଇଯାଏ କ୍ରିକେଟ ଖେଳ ଦେଖିବାକୁ। କାରଣ ସେଇଟା ଗୋଟେ ଲୋକପିୟ ଖେଳ। ତାକୁ ଖେଳିଲେ ଯେତିକି ଆନନ୍ଦ ନୁହେଁ ଦେଖିବାକୁ ବେଶୀ ଭଲ ଲାଗେ। ଆଉ ଘରେ ରହିକି ତାର ଯୋଉ, କମେଣ୍ଟ୍ରିଟା ଶୁଣିବାକୁ ବି ବହୁତ ଭଲ ଲାଗେ। ଏହା ଦ୍ଵାରା ଆମ ମନରେ ଯାହା ମାନ ଯେ ତିକି ଦୁଃଖ ଥାଏ ସବୁ କମି ଯାଇଥାଏ। ମନର ଯେତିକି ଚାପ ଥାଏ ସେ ସବୁ ବି କମି ଯାଇଥାଏ। ଆଛା କହିଲ କ୍ରୀଡା ଆଉ ଶ ଶୃଙ୍ଖଳାର ସମ୍ପର୍କ କଣ?
ହଁ, ମୁଁ ବି ଜ ମୁଁ, ବି ସାଙ୍ଗେ ସାଙ୍ଗେ ତମକୁ ସେଇ କଥା କହିବାକୁ ଯାଉଥିଲି। କାର ତମେ ଯେ ଯେତେବେଳେ କହିଲନି କି, ଆମ ଚାପ କମିଯାଏ କି କଣ? ଏସବୁ ଯେତେବେଳେ କହିଲ ତାଙ୍କ ଭିତରେ ଜ ଷ୍ଟାଡିୟମ ଜଉ ଲୋକ ଭୁଲିଥାନ୍ତି, ସେମାନେ ଯୋଉ ହୁଁ, ଦଳ ଗଠନ କରି ଖେଳନ୍ତିନି। ହେଲା। ତ ତ ଝଗଡା ହେଇପାରନ୍ତା। କିନ୍ତୁ ଗୋଟେ ଜିନିଷ ତ ଜାଣିଛ ନା ଶୃଙ୍ଖଳା ଥାଏ। ମାନେ କଣ କହିଲ? କ୍ରୀଡାର ସଫଳତା ପାଇବା ପାଇଁ ନିୟମ ମାନିବା ବି ଆବଶ୍ୟକ। ମାନେ ସେଇଟା ଯୋଉ ସବୁ ନିୟମ ଥାଏ କି ଏଇ ବାଉଣ୍ଡରିୁ ଏମିତି କ୍ରସ କରିବନି କି ଏଟା ସେଟା ସେ ଯାହା ବି ହଉ ହେଲା। କିଛି ନିୟମ ଥାଏ। ନିୟମ ମାନିଲ ତାହାଲେ ତ ସେଟା କଣ ଶୃଙ୍ଖଳା ତାକୁ ଶୃଙ୍ଖଳା କୁହାଯାଏ। ନିୟମିତ ଅଭ୍ୟାସର ସହକାରେ ସମୟାନୁବର୍ତ୍ତିତା ଓ ଆତ୍ମ ନିୟ ତ୍ରଣତାଳ ଶୃଙ୍ଖଳାର ବିକାଶ ହୁଏ। ମାନେ ସମୟାନୁବର୍ତ୍ତିତା ଆତ୍ମର ନିୟନ୍ତ୍ରଣ ମାନେ ନିଜକୁ ନିଜ ଉଁ ଆୟାତ ମାନେ ହାତ ମୁଠାରେ ରଖିବା ଦରକାର।